ହୁଁ ହ୍ୟାଲୋ ଏଇ ତ ଶୋଇଛି ଆଉ ତୁ ତ କଲ କଲୁ ଆଉ କହ କଣ ତୁ କଣ କରୁଥିଲୁ।
ମୁଁ ଏଇଠି ବସିଥିଲି ଆଉ।
ଖାଇଲୁଣି।
ନା ନାଇଁ ଖାଇନି ଆଉ ତୋ ଦେହ ପାହ ସବୁ ଭଲ ନା।
ହଁ ଏଇ ମୁଣ୍ଡ ଟା ଟିକେ ଯା ବିନ୍ଧୁଛି। ତି ଆଉ।
ଓହୋ ଆଉ ଖିଆପିଆ ସବୁ ସରି ସାରିଲାଣି।
ମୋର ତ ହଁ ତୁ ଖାଇଛି ଆଜି ପରଟା ହଁ ହଁ ପରଟା ଖାଇଛି ବା ଆଜି ପରଟା ଖାଇଲି ଆଜି ମୁଁ ଖାଇବିନି ଭାତଫାତ ଶନିବାରେ ତୁ କଣ ଖାଇଥିଲୁ କି ଏ ପର୍ଯ୍ୟନ୍ତ ଖାଇନୁ।
ମୁଁ ଖାଇଥିଲି ସକାଳେ ପଖାଳ ଖାଇ ଦେଇେଇଥିଲି ଆଉ ତ ଭୋକ ହେଇନି ଆଉ ଏଇ ଆଉ ଦଶ କୋଡିଏ ମିନିଟ ଗଲେ ଏଇ ଯିବି ଦିଟା ଖାଇଦେବି ଆଉ।
ହଁ ଭଲ।
ଆମର ଯୋଉ ଆସୁନି କି କାର୍ତ୍ତିକ ପୂର୍ଣ୍ଣମା। ତ ସେଇ ବଷ ଯ କଥା। ଖାଇ ପାରିଥାନ୍ତି ତ ସେଇଥିାଇଁ କାର୍ତ୍ତିକ ପୂର୍ଣ୍ଣମା ଆସୁଛି ଯୋଉ ଆମ କାର୍ତ୍ତିକେସ୍ୱର ପୂଜା ଆଉ ସେଥିରେ ଡଙ୍ଗା ଭସା ଆଉ ତୁ ଡଙ୍ଗା ଭସଉ ନା ନାଇଁ।
ହଁ ମୁଁ ବସି ତାକୁ ମୁଁ ସକାଳୁ ଯାଇକି ବସିବା ଏଥର ଟିକେ ଲେଟ୍ ହେଇଗଲା ଏଇଥର
ଆଉ ପାଞ୍ଚ ଦିନିଆଙ୍କ ମୁ ପାଞ୍ଚ ଦିନିଆଙ୍କ ମୁର୍ଯ୍ୟ ପ କଣ ନାଁ ଯେ ଥାଥିଲା କାର୍ତିକ ପୂଜା ଆସିଲ ମାନେ ପାଞ୍ଚ ଦିନ ଆମର ମୂର୍ଜ ପକା ମୂର୍ଜ ପକା ତ ଆମର ହବ ତ ଏଇ ବର୍ଷ କେମିତି କଣ ମୂର୍ଜ ପକେଇବୁ ଆଉ କେମିତି କଣ କାର୍ତ୍ତିକ ମାନେ କାର୍ତ୍ତିକ ପୂଜା ଯିବୁ ଦର୍ଶନ କରିବୁ ନା କଣ କେମିତି ଡଙ୍ଗା ବସେଇିବୁ ଟିକେ କହିଲେ ଦେଖେ।
ଏଥର କଣ ସେ ଦ ମୁଁ ଛୁଟି ଦିଆ ହେଇଛି। ଦ ବୋଧେ ସେଇ ଟାଇମ ରେ ଆମକୁ ସମସ୍ତଙ୍କୁ ଆସିବି। ସେଇ ତ ସକାଳୁ ଯେମିତି ସମସ୍ତେ ଯାଉ ପଞ୍ଚୁକ ପାଞ୍ଚ ଦିନ ଯାଉ ସକାଳୁ ଉଠିବୁ କାକ ସ୍ଥାନ କରିବାକୁ ପଡିବ ସେଟା ଚାରିଟା ସାତ ଚାରଟାରେ ମୁଁମି ପାଞ୍ଚଟା ଉଠିାତଟାରେ ଉିବି ଦେବି ମୂଜ ପକେଇବି ପାଞ୍ଚଟା ସାଢେ ପାଞ୍ଚଟା ଭିତ ମୂର୍ଜ ଶେଷ ପୂଜା କରିବି ତାପରେ ପଢାପୋଢି କରିବି ସଇିଲ ତାପରେ ଲାଷ୍ଟ ଦିନ ସେମିତି ଭୋଗରାଗ ହବ ଭ ଗାଧେଇ ପାଧେଇକି ଭୋକ ଚଢେଇକି ତୁଳସୀ ପାଖ ପାଖରେ ଦେଇକି ଡଙ୍ଗା ନେଇକି ଯିବି ସେଠି ଭସେଇକି ଆସିବି ତାଠି ରଖାଯାଏ ନା ଫୁଲ ଆଉ ଦୀପ ଏପଟେ ରଖାଯିବ ଅ କଣଟା ଯୋ ପ ତା ସହିତ ଫୁଲାନେ ଯଦି ତୁ କିଛି ରଖିବାକୁ ଚାହିଁବୁ ଯୋଉ ଖାଦ ଆସିକି ଖାଇବେ ଯୋଉ ହଂସ ମାନେ କ ବଡ ବଡଇଏଦେୁ ରଖିବୁ କି ପାଣି ହଂସ ପାଣି ବଗ ଏଟା ଯଦି ଖାଇବାକୁ ଆସିବେ ପଇସା ପକାନ୍ତି ଗୋଟେ ଟଙ୍କା ଦି ଟଙ୍କା ରଖନ୍ତି।
ହଁ ମୁଁ ତ ବହୁତ ଭଲରେ କରି କି ଯେତେବେଳେ କାର୍ତ୍ତିକେଶ୍ୱଵର ପୂଜା ହେଉଛି ମାନେ ତ ତାାହେଲେ ବି ଆମେ କାର୍ତିକେଶ୍ୱରଙ୍କରେ ଆମେ କାର୍ତ୍ତିକ ସ୍ୱଵର ପୂଜା ମାନେ କାର୍ତିକେଶ୍ୱରଙ୍କ ହିଁ ପାଇଁ ନା ଆମେ ମୁରିଚ ପକଉଛେ ଡଙ୍ଗା ଫସାଉଛେ ମାନେ ଧର୍ମ ଧର୍ମ ଡଙ୍ଗା ନା ଯେତେବେଳେ ତ ସେଥିପାଇଁ ଆମେ କାର୍ତ୍ତିକ ସ୍ୱଵରଙ୍କ ବିୟରେତେ କିଛି କହିବା ପାଇଁ ଚାହୁଁଛି କି ତୁ ଜାଣିଛୁ କି ନା ଆମର ତ କହୁନି ମୁଁ ତ ସୁ ଶୁଣିଥିଲି ସେଥିପାଇଁ ତତୁ କହୁଛି କାର୍ତ୍ତିକ ସ୍ୱବର ଜଣେ କୁମାର ମାନେ ସୌନ୍ଦର୍ଯ୍ୟ ଏବଂ ମୁଗମ ମଧ୍ୟ ପରିଚୟ ହେଉଛନ୍ତି ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କର ପୁତ୍ର ପୁରାଣ ଅନୁସାରେ ଏକ ଭୟଙ୍କରୁ ଯୋଉ ଅଂଶୁର ଅଂଶୁର ତା ସୁର ଦେବତା ମାନଙ୍କୁ ବହୁତ କଷ୍ଟ ଦେଇଥିଲା ସେ ବଡ ପାଇଥିଲେ ଯେ କେବଳ ଶିବଙ୍କ ପୁତ୍ର ତାକୁ ବଦ୍ଧ କରିପାରିବି ସେତେବେଳେ ଶିବ ଓ ପାର୍ବତୀ ଘରେ କାର୍ତ୍ତିକଙ୍କ ଜନ୍ମ ହେଲେ ତ ସେ ଛୋଟ ଛୋଟ ତାରକା ଓ ସୁରଙ୍କୁ ବଦ୍ଧ କଲେ। ଏହି ବା ଏହି କାରଣରୁ କ ଅତିକେଙ୍କୁ ଦେବ ସେନାପତି ବୋଲି କୁହାଯାଏ ତ କାର୍ତ୍ତିକ ସ୍ୱରଙ୍କ ବାହାନ ହେଉଛନ୍ତି ମୟୂର ମୟୂର ସାହସ ସୌନ୍ଦର୍ଯ୍ୟ ଓ ବିଜୟର ପ୍ରତୀକ ସେଥିପାଇଁ କାର୍ତ୍ତିକଙ୍କ ମହ ତ ମୟୂର ଦେଖିିବା। କ ମିଳେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଲୋକମାନେ ନାଇଁ, ନାଇଁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଛୋଟ ଡଙ୍ଗା, ଛୋଟ ଡଙ୍ଗା ତିଆରି କରି ଆଣିଲେ, ଆଣିକି ଭସାନ୍ତି, ମାନେ ମୁଁ ବହୁତ ଜାଗାରେ ଦେଖିଛି, କାର୍ତ୍ତିକ ମାନେ କାର୍ତ୍ତିକ ସ୍ୱର ହେଲେ, ଛୋଟ ମାନେ ନିଜ ନିଜ ଘରେ ବି ଡଙ୍ଗା ଆଣିକି ତିଆରି କରି ଭସଉ, ମାନେ ଭସାନ୍ତି, ତ କିଏ କିଣିକି ଆଣିକି ଭସାନ୍ତି, ତ ମୁଁ ସବୁ ବର୍ଷ କଦଳୀ ପଟୁଆରେ ମୁଁ ଡଙ୍ଗା ନେଇକି ଭସାଏ, ଆଉ ଏମିତି ତ ଆମ ଘରେ ସବୁବେଳେ କୁହନ୍ତି, ତୁ କିଣିକି ଆନୁହାରି ହେଲେ, କିନ୍ତୁ କିଣା ଡଙ୍ଗା ତ ଆମର ଧର୍ମଡଙ୍ଗା ନୁହଁ, ଯେତେବେଳେ ଆମ ଡଙ୍ଗା ତ ଧର୍ମ ଡଙ୍ଗା ହଉଛନ୍ତି, ଆମର ନିଜ କ ଯୋଉଟା ଦେନ୍ ତିଆରି କରିକି, ଆମେ ତିଆରି କରିକି ଯୋଉରା ଆମେ ଭସେଇବା ସେଇତ ହଉଛି, ମୁ କଦଳୀ ପଟୁଆରେ ଭସାଏ, ତୁ କଣ ମାନେ କେମିତି କଣ କରୁ?
ମୁଁ, କିଣି ଆଣିବି ଭାରି କାଇଁ ଟାଇମି, କିଣିକି ଆଣେ, ବାପା ଯୋଉ କରନ୍ତି, ଆ ଥରେ କରିଥିଲେ, ସେ ସେଇ କଦରୀ ପ ସେଟା ମୋର ଗ ମାନେ ଭାସିଲାନି, ବେଶୀ ବାଟ ମନ ଦୁ ଗଲା, ସେଥିପାଇଁ ଏଥର ଗଠୁ ଏଥରକ ଟା ନେଇଥିଲି, କିଣିକି ଆଣିକି ଗୋଟେ ଭଲ ଡଙ୍ଗା ଟେ ଯେମିତି ଭଲ ଭାସିବ, ସେମିତିଆ ଗୋଟେ ଆଣିଥିଲି, ଦେଖେ, ଯଦି ନବୁ ଯଦି ଭାସିବନି ସାଟିସଫାଏ ଲାଗିବନି। ହେଲା, ମାନେ ଭଲ ଲାଗିବନି ମୋତେ। ସେଥିପାଇଁ ମୁଁ, ଆର ଥରକ ଟା କିଣିିକି ଆଣିଥି ଥିଲି, ଏଥରକଟା ବି ଦେଖିଆ କଣ ହଉଚି, ଭାବୁଚି ଏଥରକ ଟା ବି କିଣିକି ଜାଣିବି, ଆଉ ତୁ ଯୋଉ କହିଲୁନି, ଯୋଉ ନିଜେ କରିକି ଗଲେ, ଧର୍ମଡଙ୍ଗା ହଁ, ଏଟା ବି ଠିକ । ନିଜେ ଯଦି କରିକି ନବା ସେଇ ତା ହବ ଠିକ ।
କାହିଁକି ନା, ଆମର ଏ ଏବ ଏବେ ସିନା ଆମେ ସବୁ କିଣା ଡଙ୍ଗା ବାହାରିଲାଣି, ଆଗରୁ ତମେ ସେ, କଦଳୀ ପଟୁ କଦଳୀ ଇଏ ନେଇକି ଆମେ ଭସାଏ ନା, ତ ମୁଁ ବହୁତ ମାନେ ବହୁତ ବୟସ୍କ ଲୋକଙ୍କଠୁ ଯୋଉ ମାନେ ତାଙ୍କ ଜ୍ଞା ମାନେ ଆମରଠୁ ବଡ, ମାନେ ତାଙ୍କର ବହୁତ ଜ୍ଞାନ ଥିବ ଥିବ, ଜ୍ଞାନ ବହୁତ ବୁଦ୍ଧି ଥିବ, ତାଙ୍କଠୁ ମୁଁ ମୁଁଇ ଶିଖିଥିଲି, କି କି ଧର୍ମ ଡଙ୍ଗା ହଉଛି, ଆମର କଦଳୀ ପଟୁଆରେ, କଦଳୀ ପଟୁଆ ଯୋଉ ତା ଯୋଉ ମାନେ ଚୋପା ଯୋଉ ଇଏ, ସେ ସେଥିରେ କାଳେ କରିକି ନେଇକି ଭସାନ୍ତି, ତ ସେଇଠୁ ଶୁଣିକି ସବୁ ବର୍ଷ ସେଇଠୁ ମୁଁ, ଆମ। କଦଳୀ ଗଛ ଥାଏ, କଦଳୀ ଗ ଗଛରୁ ଆଣିକି ହାଣିକି ମୁଁ, ନିଜେ ତିଆରି କରିକି ମାନେ ଭସେଇନି, ସେଥିପାଇଁ ମୁଁ କିଣା ଡଙ୍ଗାରେ ତ କେବେ ଭସେଇନି, କି କେବେ ବି ମୁଁ ଚାହେଁନି, କି ସେଥିରେ ଭସେଇବା ପାଇଁ ତ ଏଇଟା ଧର୍ମ ଡଙ୍ଗା ତ ଏଥିରେ ହିଁ ଭସେଇବା ପାଇଁ ମୁଁ ଚାହେଁ, ତ ଆଉ ଗୋଟେ କଥା। କଥା କାହିଁକିନା ଡଙ୍ଗା ଭସା ସହିତ ଜଟିିତ ମାନେ ଆମ ମାନେ ସବୁଠାରୁ ବଡ ଉତ୍ସବ ହେଉଛି, ସେ ଉତ୍ସବଟା ହଉଛି ବାଲିଯାତ୍ରା, ଏହା। ମାନେ, ମାନେ ଏହା ଏଟା ଗୋଟେ ବାଲିଯା କଣ ଆମର ସେଇ ଯୋଉ, ମାନେ କାର୍ତ୍ତିକେସୋର ପୂଜା ବେଳକୁ ଆମର ତ ପ ଞ୍ଚୁକ ହୁଏ, ପାଞ୍ଚ ଦିନି ମାନେ ମୁରୁଜ ପକେଇବା, ତା ସହିତ ପୁଣି ଆମର ଅଛି ଡଙ୍ଗା ଭସିବା, ତା ସହିତ ପୁଣି ଆମର ସେଇ ମାନେ କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ଆମର ଗୋଟେ ଯାତ୍ରା ଥାଏ, ବାଲିଯାତ୍ରା ଆମର ତ ଆମ ଗାଁ ଠୁ କିଛି କିଲୋମିଟର ଆଠ କିଲୋମିଟର ଗୋଟେ ଗାଁ ଅ ସେଇଠି ତ ଭଲ ଆମର ବାଲିଯାତ୍ରା ହୁଏ, ତ ବାଲିଯାତ୍ରାରେ ବହୁତ କିଛି ଜିନିଷ ମିଳିବାକୁ ମିଳେ, ସେଠି ପୂଜା ମାନେ ହୁଏ, ଯଜ୍ଞ ହୁଏ, ତମଆରେ କେମିତି କଣ ପୂଜା ଯଜ୍ଞ ହୁଏ, ବାଲିଯାତ୍ରାରେ।
ହ
ହଁ, ସେମତି ତ ଆମ ଗାଁ ପାଖରେ ର ବ କାର୍ତ୍ତିକ ପୂଜା ସେଠି ହଉଛି ଯେତେ ଦିନ ଠାକୁୁର ସେତେ ଦିନ ଯାକ ଖାଇବ ମାନେ ସେଇଠି ଖାଦ୍ୟ ଖାଇବ ତମେ ଯାଇକି ଖାଇପାରିବ ଗାଁ ଗାଁ ମାନେ ଗାଁରୁ ଲୋ ଲୋକଙ୍କଠୁ ଆଣିକି ମାନେ କରୁଛନ୍ତି। ମାଟା ପଇସା । ସବୁ ରୋକ ଆସିକ ହେଲୋ। ବାଲିଯାତ୍ରା କହୁଛୁ ବାଲିଯାତ୍ରା ବି ହଉଛି ଆମ ଗାଁଠୁ। ଶ ପାଞ୍ଚ ଯୋଉଟା କି ସମସ୍ତେ ମାନେ ସବୁ ଆଡୁ ଅଲ ଅଲ ଅଲଗାଲଗ ଜାଗ ର ବି ଲୋକ ଆସିକି ସେଠି ମାନେ ଯୋଗ ଦଉଛନ୍ତି ଯଉଟା କି ଭଲ ଲାଗିବ ଆଉ ମେଳା ଫେଳା ବି ହୁଏ। ସେଠି ବହେ ପହେ। ଅଲଗା ଅଲଗା ପ୍ରକାର ମାନ ହାତ ତିରି ଜିନିଷ ଭଲ ଭଲ ପଡେ ଯଉଟାକି ଭଲ ଲାଗେ। ଘର କର ଜିନିଷ ବି ଭଲ ପଡେ ତମ ଆଡେ କେମତି ପଡେ।
ହଁ ଆମର ତ ବହୁତ ଭଲ ମାନେ ବାଲିଯାତ୍ରା ଏକ ଜାଣିଛୁ ନା ଗୋଟେ ବାଲିଯାତ୍ରା ଏକ ଗୋଟେ ଜଟିଳ ସାଧକ ମାନଙ୍କର ବିଦେଶ ବାଣିଜ୍ୟର ସ୍ତୁତିର ପାଳନ କରାଯାଏ ତ ଲକ୍ଷ ଲକ୍ଷ ଲୋକ ଏହି ମେଳାକୁ ଆସ ମାନେ ଯାଆନ୍ତି ମାନେ ତ ସେଇ ଆମ ଯେତେବେଳେ ଆମ ଘରଠୁ ତ ଆଠ କିଲୋମିଟର ଦୂରରେ ମାନେ ବହୁତ ଲୋକ ମାନେ ଲକ୍ଷ ଲକ୍ଷ କହିବାକୁ ଗଲେ ଏତେ ଲୋକ ମାନେ ଭିଡ ହୁଅନ୍ତି ଯେ ମାନେ ଆଉ ସେଠି ଭିତରେ ପଶିକି କିଛି ବୁଲି ଦେଖି ହୁଏ ନା ଏତେ ଭିଡ ହୁଏ। ତ କାର୍ତ୍ତିକ ପୂଜା ଆମକୁ ଶକ୍ତି ଓ ଧର୍ମକୁ ପଥର ଚାଲିବାକୁ ଶିଖାଏ। ତ ଡଙ୍ଗା ଫସା ଆମକୁ ଆମ ପର୍ବ। ପର୍ବ ଜନ୍ମାଙ୍କ ସାହସ ଆଉ ସୌନ୍ଦର୍ଯ୍ୟ ଯାତ୍ରା ବାଣିଜ୍ୟ ଗୌରବ ଜମା ମନେ ମନେ ପକେଇ ଦେଇଥାଏ ଏମିତି କହିବାକୁ ଗଲେ ତ ସେମାନେ ସବୁ ଗାଁରେ ତ ଏମିତି ବାଲିଯାତ୍ରା ସେଇ ଯୋଉ ଡଙ୍ଗା ଭସା ପଞ୍ଚୁକ କାର୍ତ୍ତିକେଶ୍ୱଵର ପୂଜା ସବୁ ଗୁଡେ ହଉଛି ତ ମୁଁ କୋଉଠି ତ ଦେଖିନି ମୁଁ ଯାହା ଆମ ଏଇଠି ଦେଖିଛି ତ ଆମ ଏଇଠି ଦେଖିବାକୁ ମୁଁହ ମାନେ କହିବାକୁ ଗଲେ ତ ଆମର ଏଇଠି ବହୁତ ଭଲରେ ହଉଛି ତ ମାନେ ମେଳା ହେଇକା ହଉଛି ଯାତ୍ରା ପଡୁଛି ଖାଇବା ଜିନିଷ ପଡୁଛି ତ ଏଇଠି ସବୁ କିଛି ଆମର ହଉଛି ତ ସେ ସେଥିପାଇଁ ଟିକେ ପୁର ପଚାରିଦେି କହ ଦେଖିବା ତାଙ୍କ ମାନେ ତାଙ୍କ ଗାଁରେ କେମିତି ହଉଛି ଆମ ଗାଁରେ ତ ଏମିତି ହଉଛି ଶୁଣୁଛି ସବୁ ବର୍ଷ ଦେଖୁଛି ବି ଜାୁଛି ବି ଯାଉଛି ସେଠି ବୁଲିକି ଆସୁଛି କାେ ଦେଖିବା ତୋତେ ପଚାରିଦି ଦେଖିବା ତମ ଗାଁରେ କେମିତି କଣ ମାନେ ଯାତ୍ରାଉଛି ପୂଜା ମାନେ କାର୍ତ୍ତିକ ସ୍ୱରୀଙ୍କ ପୂଜା କେମିତି ହେଉଛି। ସେଥିପାଇଁ ପଚାରିଦେଲି ତୁ ଏଇ ବର୍ଷ କୁ ମାନେ କୋଉଠିିକି ଯିବୁ ସେଇ ବାଲିଯାତ୍ରା ଦେଖିବା ପାଇଁ ଆଉ ବଞ୍ଚୁକ ଆଉ କୋଉଠି ତମର ଡଙ୍ଗା କୋଉଠି ଭସା କୋଉ ନାଳରେ କି ପୋଖରୀରେ।
ପୋଖରୀ ଆମର ଯୋଉ ନାଁ ଅଛି ପୋଖରୀ ଆଉ ଗୋଟେ ଅଛି ପାଣ୍ଡେରା ସେଇଠିକି ଯିବି ତାରେ ଅମୁହା ପୋଖରୀ ଗୋଟେ ଅଛି ସେଠିକି ତ ଅଳ୍ପ ଲୋକ ଯାଉଛନ୍ତି ମାନେ ବହୁତ କମ ଲୋକ। ଯାଉଛନ୍ତି କିନ୍ତୁ ଏଇଯଉଟାକୁ ବୁ ଯାଉଛି। କୁ ସବୁ ଯାଉଛନ୍ତି ସେଠିକି ଯିବି ଆଉ ହଉଛି ଛୁଟି ନେଇକି ଯିବି ସେ ବାଲିଯାତ୍ରା ଟା ବି ମୁଁ ଟିକେ ମାନେ ଯିବି ଏଥର ଯୋଉଠି ପ୍ରସିଦ୍ଧ ବାଲିଯାତ୍ରା ସେଇଠିକି ଯିବି ବୋଲି ଭାବିଛି କାରଣ ସାଙ୍ଗମାନୋନ ମିଶିକି କାର ଏକୁଟିଆ କେତେ କଣ ବୁଲିବ ସାଙ୍ଗ ମଙ୍କ ସହିତ ବୁଲିବ ହଁ। ଖାଇବ ବୁଲିବ ମାନେ ଗୋଟେ। ମଜା ଅଲଗା ଟାଇ ପଳେଇ କାଁକ ନା ଗୋଟେ। ସବୁ ଦେଖେ ଆମ ବର୍ଷର ଯୋଉ ବାର ମାସ ତେର ପର୍ବ କହିବା ଗଲେ ଗୋଟେ ଗୋଟେ ଦିନ ସବୁ ଗୋଟେ ଦିନ ସବୁ ହଁ ସବୁଟାକୁ ଆମେ ଏଞଜୟ କରିକି ଯଦି କରିବା। ତ ଭଲ ଲାଗିବ ନହେଲେ ତ ଅ ଗୋଟେ କୁ ଯଦି ଆମେ ଧରିକି ବସିବା ହଁ ଏଇ ପର୍ବଟା ପଳଉଚି ପଳଉ ଆର ପର୍ବଟା ଆମେ କରିବା ହଁ ଆଜି ନହେଲେ ଆର ବର୍ଷ କରିବା ସେଇ-ସେଇ ମୁମେଣ୍ଟ ଆମେ ପାଇବାନି ଆର ଏଇ ବର୍ଷ ଆମକୁ ଧରିନିଅ ଚାଳିଶ ହେଇଛି ଆର ବର୍ଷ
ଳିଶି ହେଇ ଆର ବର୍ଷ ଆମକୁ ଏକଚାଳିଶି ହେଇଯିବ।
ରହିଲା କି ସେଇ ଜୋସ୍ ରହିବ କି‌ କିଛି ବି ରହିବ ନା ଆମେ ଏବେ ଛୁଆ ଅଛେ ନାବାଳିକ ଅଛେ କୈଶୋରରେ ଅଛେ ତ ଆମକୁ ଭଲ ଲାଗିବ ସବୁ ନୂଆ ନୂଆ ଜିନିଷ। ଚାଷ କରିବାକୁ।
ହଁ ଆ-ଆମର ବି ସେମିତି। ଆମର ଆମର ସେମିତି ଘର ପାଖରେ ଅଛି ଗୋଟେ ମାନେ ବଢିଆ ପୋଖରୀଟେ ଅଛି ତ ପୋଖରୀ ଆଗରେ ଆଉ ଗୋଟେ ନାଳ ନଈ ଭଳିଆ ଅଛି ନାଳ ଭଳିଆ କିନ୍ତୁ ସେ ସେଆରେ ତ ମୁଁ ଆଉ ଯାଉନି ତ ଏଇ ପୋଖରୀ ଅଛି ମୁଁ ଭାବୁଛି କି ଏଇ ପୋଖରୀରେ ବ ର୍ଷ‌‌ ଡଙ୍ଗା ଭସିବା ପାଇଁ ତ ଏଇଠି ବି ଆମର ବହୁତ ଲୋକ ଭସେଇ ଦଉଛନ୍ତି ଏ ପୋଖରୀରେ ତ ଗାଧଉ ନୁହାନ୍ତି ଲୋକ ଆଜି ଏବେ ଆଗ ଆଗ କାଳିଆ କଣ ସମସ୍ତେ ଯାଇକି ସେଠି ଗାଧେଇକି ଓଦା ବସ୍ତ୍ରରେ ମାନେ ଡଙ୍ଗା ଭସାନ୍ତି ତ ଏବେ ଆଉ ସେମିତି କି କଣ କରୁନାହାନ୍ତି ଏବେ ଘରେ ମାନଙ୍କରେ ଗାଧେଇ ମାନେ ଗାଧେଇକି ମାନେ ମୁଜ ପକେଇକି ପୂଜା କରିକି ଭସୋଉଛନ୍ତି ଡଙ୍ଗା ତ ଆମ ସେ ଘର ପାଖରେ ଗୋଟେ ପୋଖରୀଟେ ଅଛି ମୁଁ ଭାବୁଛି ସେଇଠି ନେଇକି ମାନେ ଡଙ୍ଗା ଭଙ୍ଗା ବସେଇବି ଆଉ ତ ଶୁଣୁ ଆଉ ତ ହଉ ତମ ଗାଁ କଥା ତୁ କହିଲୁ ତମ ଗାଁ କଥା ଶୁଣିକି ବହୁତ ଭଲ ଲାଗିଲା ତମ ଗାଁ ଟେ ଏମିତି ଡଙ୍ଗା ଭସା ହଉଛି। ତ ଆଉ କଣ କହିବୁ ମୁଁ ଏବେ ରଖୁଛି ତୋତେ ପଛରେ କେବେ ଫୋନ କରିବି ଆଉ। ହଉ। ।